କଣ କରୁଛ?
ଏଇଠି ଶୋଇଛି, ତମେ?
ସେଇଠୁ ଖାଇ ପିଇକି ବସିଛି ଆଉ।
ଆଉ କଣ ଖାଇଲ?
ଆଜି ତ ଗୁରୁବାର ଭାତ, ଡାଲମା, ଭଜା, ପାମ୍ପଡ
ଆରେ ବା ଏ ତୁ ବଢିଆ ଖାଇବା।
ଆଉ ତମର ଆଜି କଣ ଖାଇବା ହେଇଥିଲା?
ଆମର ଆଜି ଭାତ, ଡାଲମା, ଆଉ ଦହି ବାଇଗଣ ଖଟା।
ଆରେ ବାହ ବଢିଆ ଆଉ।
ହୁଁ ଆଉ କଣ କରୁଛ? ପଢାପଢି କେମିତି ଚାଲିଛି?
ହଁ ଚାଲିଛି ସେମିତି ଆଉ।
ଓ ଆଉ ଘରେ, ଝିଅ?
ଝିଅ ଟିକେ ଆମର ଏଇଠି ବନ୍ଧୁ ଘର ଯାଇଛି ଆଉ। ମା ଙ୍କ ସହିତ। ସେ ଆମର ମା ଆଉ ହଁ ହଁ।
ଆଉ ପାଗ କେମିତି? ବର୍ଷା ଖରା ହଉଛି ନା ନାଇଁ?
ନାଇଁ ପୁରା ବର୍ଷା ପାଗ। ବର୍ଷା ବି ହେଉଛି। ଆଉ ତମ ଗଟେ ପାଗ କଣ?
ଆମର ବର୍ଷା ସକାଳୁ ହଉଥିଲା, ମଝିରେ ଛାଡିଥିଲା। ଏବେ ପୁଣି ଝିପିଝିପି ବର୍ଷା ହଉଛିି ଜୋରେ।
ହଁ, ହଁ ଲଘୁଚାପ ଅଛି ତ ସେଥିପାଇଁ ହଉଛି ଆଉ।
ହଁ ତିନି ଚାରି ଦିନ ହେଲା ତ ଲଗାତାର ବର୍ଷା ହଉଛି।
ହଁ।
ହଉ।
ଆଉ କଣ?
ଆଉ ରାମାୟଣ ଜାଣିଛ ନା ନାଇଁ?
ହଁ ରାମାୟଣ ଜାଣିଛି। ହଁ ଜାଣିଛି ରାମାୟଣ।
ଓହୋ। ଆଉ ରାମାୟଣରେ ଯୋ ଜଟ ବୋଲି ଜଣେ ଅଛି କି ଜାଣିଛ ନା ନାଇଁ?
ହଁ, ହଁ ଜାଣିଛି। ସେ ଜଟୟୁ ପକ୍ଷୀ ଇ କିଏ ତ ଜାଣିନି। କିନ୍ତୁ ସେ କଣ ଅଭିଷପ ପାଇଥିଲେ, ଯଟା ବି ପକ୍ଷେଇ ହେଥିଲେ, ତାପରେ ସେ ରାମ ବନବାସ ଯିବା ଟାଇମ୍ ରେ
ହୁଁ।
ସିତାଙ୍କୁ ଯେତେବେଳେ ରାବଣ ଚୋରି କରିଥିଲା ହରଣ କରିଥିଲା। ସେବୁବେଳେ ରାମ ଲକ୍ଷ୍ମୀ ତ କେହି ନଥିଲେ। ସିଏ ତ ସବୁ ହଁ ଜିନିଷ ତାଙ୍କର ଅଳଙ୍କାର ଗୋଟେ ଗୋଟେ, ଗୋଟେ ଗୋଟେ ପକେଇ ପକେଇ ଯାଇଥିଲି। ଏଇ ସମୟରେ ଜଟାୟ ପକ୍ଷୀ ବୋଧେ ଦେଖିଥିଲେ ଓ ଜଟାୟୁ ବି ତାଙ୍କୁ ଅଟକେଇବାକୁ ଚେଷ୍ଟା କରିୁଥିଲେ। ସେ ଯେତେବେଳେ ଦେଖିଥିଲେ ମା ସୀତାଙ୍କୁ ରାବଣ ହରଣ କରି ନେଉଛି ସେତେବେଳେ ସିଏ ତାଙ୍କୁ ଅଟକେଇଥିଲେ। କିନ୍ତୁ ରାବଣ ତାଙ୍କୁ ବୋଧେ ଖଡ୍ଗରେ ତାଙ୍କର ପର ହାଣି ଦେଇଥିଲା। ସେ ଆଘାତ ପ୍ରାପ୍ତ ହେଇକି ପଡିଥିଲେ ସେମିତି ହେଇଥିଲା ଆଉ।
ସେ ମରିଯାଇଥିଲେ ବା?
ହଁ ହଁ ମରି ଯାଇଥିଲେ ଆଉ।
ହଁ ଜଟାୟୁ ହଉଛି ଯୋଉ ରାଜା ଦଶରଥଙ୍କ ଘନିଷ୍ଟ ବନ୍ଧୁ। ତାଙ୍କ ନାଁ ହଉଛି ଗୃତରାଜ। ଜଟାୟୁ ବୟସରେ ବୃଦ୍ଧ ହୋଇଥିଲେ ମଧ୍ୟ ତାଙ୍କ ମନରେ ସାହସ, ନ୍ୟାୟ, ଧର୍ମ ପ୍ରତି- ନିଷ୍ଠା ଥିଲା ସେ ଅନ୍ୟାୟକୁ କେବେ ସହହୁନଥିଲେ। ତାପରେ ସୀତା ରାମ ଲକ୍ଷ୍ମଣ ଯେତେବେଳେ ବନବାସକୁ ଗଲେ ସେତେବେଳେ ଲଙ୍କାର ରାଜା ରାବଣ ଛଳନା କରି ମା ସୀତାଙ୍କୁ ନେଇକି ଯାଉଥିଲା। ସେତେବେଳେ ଜଟାୁୟୁ ସେ ତାକୁ ଦେଖିକି ରାବଣଙ୍କ ରଥ ଆଗରି ଠି ହେଇଗଲା ଆଉ ରାବଣ କ କହିଲା ପରସ୍ତ୍ରୀଙ୍କୁ ହରଣ କରିବା ମହାପାପ। ଏବଂ
ହଁ ହଁ।
ଧର୍ମ ବିରୋଧୀ କାର୍ଯ୍ୟ ସେ ସୀତାଙ୍କୁ ଛାଡିଦବାକୁ ଆପଣଙ୍କୁ ସଚେତନ କଲା। କିନ୍ତୁ ରାବଣ ଜଟାୟୁ ଙ୍କ କଥା ଶୁଣିଲା ନାହିଁ। ତା ପରେ ସେ ଜଟାୟୁ ନିଜ ଜୀବନକୁ ବାଜି ଲଗେଇ ରାବଣଙ୍କ ସହିତ ଭୟଙ୍କର ଯୁଦ୍ଧ କଲା। ସେ ରାବଣଙ୍କ ର ଥ କୁ କ୍ଷତିଗ୍ରସ୍ତ କଲେ ଏବଂ ତାଙ୍କୁ ଅନେକ ଆଘାତ ଦେଲେ କି ନ୍ତୁ ଶେଷରେ ରାବଣ ନିଜ ସାହସ ନିଜ ପାୱାର ଦ୍ଵାରା ଜ ଜଟାୟୁଙ୍କୁ ଦୁଇଟି ଡଣା କାଟିଦେଥିଲା ଫଳରେ ଜଟାୟୁ ଗୁରୁତର ହୋଇ ତଳେ ପଡିଗଲେ। ସେ ସୀତାମାତାଙ୍କୁ ରକ୍ଷା କରିବାର ପ୍ରାଣ ପର୍ଯୟ ଚେଷ୍ଟା କଲେ। ଶେଷ ପର୍ଯ୍ୟନ୍ତ ଜାରି ରଖିଥିଲେ ପରେ ଶ୍ରୀରାମ ଲକ୍ଷ୍ମଣ ସୀତାଙ୍କୁ ଖୋଜୁଥିବା ବେଳେ ଆହତ ଜଟାୟୁଙ୍କୁ ଦେଖିଲେ ଜଟାୟୁ ନିଜର ଶେଷ ସ ଶକ୍ତି ସଂଗ୍ରହ କରି ରାବଣ ଓ ସୀତାଙ୍କୁ ଦକ୍ଷିଣ ଦିଗକୁ ନେଇଯାଇଥିବା କ ଥା ଶ୍ରୀରାମକୁ ଜଣାଇଲେ। ଏହା କହି ସେ ଭଗବାନ ଶ୍ରୀରାମଙ୍କ କୋଳରେ ପ୍ରାଣତ୍ୟାଗ କଲେ।
ଓହୋ ଏମିତି ତାହଲେ।
ହଁ। ସେ ଚଟାୟୁ ଓ ଚରିତ୍ର ଆମକୁ ସାହସ ତ୍ୟାଗ ଓ କର୍ତ୍ତବ୍ୟ ନେ ତା ଧର୍ମରକ୍ଷାର ମହାନ ଶିକ୍ଷା ଦେଇଥାଏ।
ଦେଇଥାଏ।
ହଁ ତାହେଲେ ରାମାୟଣ ତମେ ଜାଣିଛ?
ହଁ ଜାଣିଛି ସେତେବେଳେ ବି ଆମେ ରାମାୟଣ ଦେଖୁଥିଲୁ। ହଁ।
ହୁଁ
ତ ମନେ ଅଛି ଆଉ କିଛି କିଛି ଆଉ ଭଲ ଲାଗେ ଦେଖିବାକୁ। ଟାଇମ ହେଲେ ମାନେ ଆମେ ଟିଭି ଆଗରେ ଯାଇ ବସି ପଡୁଥିଲୁ ରାମାୟଣ ଦେଖିବା ପାଇଁ।
ହଁ ଆଜି ଆଉ ତାହେଲେ ଆଉ ଝିଅ ସ୍କୁଲ ଆସି ଯାଇଥିଲା ନାଇ ବର୍ଷା ପାଗରେ।
ହଁ ସ୍କୁଲ ଯାଇଥିଲା ସାଢେ ଏଗାରଟାରେ ଆସିଲ ତାପରେ ଗାଧୋଇ ଖାଇକି ଟିକେ ଗଲା ଆଉ ବନ୍ଧୁଙ୍କ ଘରକୁ ଆଉ।
ହୁଁ-ହୁଁ।
ଆଉ ତମେ ଆଉ ବର୍ଷାରେ କୁଆଡେ ଆଜି ଯାଇନ?
ନା ବର୍ଷା ତ ହଉଚି କୁଆଡେ ଯାଇନି ଘର କାମ ଚାଲୁଛି ଯାଇଥିଲି ଖାଲି ବୁଲିକି ଆସିଲୁ। ଏବେ ତ ବର୍ଷା ପାଗ ହଉଛି ଆଉ କଣ କରିବ କାମ ବନ୍ଦ ଆଉ।
ଓହୋ ଜାଗାରେ କଣ ପାଣି ଫାଣି ପସିଯାଇଛି ନା କେମ୍ତି କଣ?
ପାଣି ପୁରା ଫୁଲୁ ଚାରି ଫୁଟ୍ ଗାତ ଖୋଳା ହେଇଥିଲା ଚାରି ଫୁଟ୍ ଯାକ ପାଣି ଫୁଲୁ।
ଓହୋ ବର୍ଷା ଛାଡିଲେ ଖରାପାଗ ଦେଲେ ଏ ପୁଣି ଘର କାମ ଆରମ୍ଭ ହବ ଆଉ।
ହଁ।
ଆଉ
ଆଉ କଣ ଆଉ ବର୍ଷାଦିନେ କଣ ବାରିପଟେ ଫଳମୂଳ ଅଛି ଘରେ ବାରିଆଡେ?
ବାରିଆଡେ ବର୍ଷାଦିନେ କୋଉ ଫଳ ଚାଷ ହୁଏ ମୁଁ ତ ଏତେ ଜାଣିନି ଭଲସେ।
ଜାମୁକୋଳି, ପିଜୁଳି ଏଗୁଡା ସବୁ ଫଳେ। ଆଉ ଜାମୁକୋଳି ଖାଇଲଣି ନା ନାଇଁ ବା?
ହଁ ଖାଇଲେଣି ନା ଆମର ଏଇଠି ବିକା ହଉଛି କୋଡିଏ ଟଙ୍କା। କୋଡିଏ ଟଙ୍କାରେ ଗୋଟେ ଗ୍ଲାସ୍ ଦଉହନ୍ତି ଛୋଟ-ଛୋଟ।
ହଁ ଅ। ହଁଁ ସେଇଟା ଭଲ ଟେଷ୍ଟି ନା ଟେଷ୍ଟି-ଟେଷ୍ଟି।
ଫଡ ଫଡ ଭଲ ଆମ ଝାରସୁଗୁଡ଼ା ସେପଟ ଆଡେ ବଡ-ବଡ଼ କୋଳି ଏପଟେ ଛୋଟ-ଛୋଟ।
ଏଇ ଛୋଟ ହେଲେ ବି ବର୍ଷା ଅଧିକ ହେଲେ ସେ କୋଳିଟା ଯେତେ ପାଚିବ ବର୍ଷାରେ ହିଁ ଭଲ ଲାଗେ। ସେଇଟା ମିଠା ଲାଗିବ ଲୁଣରେ ଟିକେ ପକେଇଦେଲେ ଧୋଇ ଧାଇକି। ସେ ଟିକେ ଲୁଣରେ ମେଲ୍ଟ୍ ହେଇଗଲେ ଭଲ ଲାଗେ ଆଉ।
ହଁ।
ଆଉ ଆମ ଆଡେ ଆସିଲେ ଆଣିକି ଆସିବ, କୋଳି ଆଣିକି ଆସିବ ତମ ଆଡେ ବିକ୍ରି ହଉଛି ନା।
ହଁ। ବର୍ଷାରେ ମକା ବା ଜରା, ମୁଗ, ବିରି, ବାଦାମ, ପନିପରିବା ଏସବୁ ବି ହୋଇଥାଏ। ବର୍ଷା ଦିନରେ ଚାଷ କାମ ସହଜ ହେଲେ ମଧ୍ୟ ଏଥିରେ ଅନେକ କଷ୍ଟ ରହିଚି, ଚାଷୀ ମାନେ କାଦୁଅ ପାଣି ଭି ତରେ ଦୀର୍ଘ ସମୟ ପରିଶ୍ରମ କରନ୍ତି।
ହଁ।
କେବେ କେବେ ଅତ୍ୟଧିକ ବର୍ଷା ହେଲେ ଜମିରେ ପାଣି ଜମଲ ଫସଲ ନଷ୍ଟ ହୁଏ, ଫୁଣି ବର୍ଷା କମ୍ ହେଲେ ମାଟି ଶୁଖିଯାଏ ଫସଲ ଭଲ ହୁଏ ନାହିଁ, ବନ୍ୟା ବାତ୍ୟା ଓ ପୋକମାନଙ୍କର ଆକ୍ରମଣ ମଧ୍ୟ ଚାଷୀଙ୍କ ପାଇଁ ବଡ଼ ସମସ୍ୟା।
ହଁ।
ତାପରେ ଆଜିକାଲି ଆଧୁନିକ କୃଷି ପଦ୍ଧତି ଉନ୍ନତ ମାନର ବିହନ ଜୈବ ଓ ରାସାୟନିକ ସାରର ସଠିକ୍ ବ୍ୟବହାର ସେଚନ ବ୍ୟବସ୍ଥା ଏବଂ କୃଷି ଯନ୍ତ୍ରପାତି ଯୋଗୁ ଚାଷ କାମ ବହୁତ୍ ସହଜ ହେଲାଣି। କିନ୍ତୁ ସରକାର୍ ମଧ୍ୟ ବିଭିନ୍ନ ଯୋଜନା ମାଧ୍ୟମରେ ଚାଷୀକୁ ଆର୍ଥିକ ସହାୟତା ଫସଲ ବୀମା ପ୍ରଶିକ୍ଷଣ କୃଷି ଉପକରଣ ଯୋଗାଇ ଦଉଛନ୍ତି, ଏହା ଚାଷୀଙ୍କୁ ଅଧିକ ଉତ୍ସାହିତ କରୁଛି।
ହଁ-ହଁ। ହଁ ଆଗକାଳ ଅପେକ୍ଷା ଏବେ ତ ବହୁତୁ ଉନ୍ନତି ହେଲାଣି ଚାଷରେ ଆଉ।
ହଁ ଆଉ ଚାଷରେ ବର୍ଷାଦିନେ ପାନ ଭଲ ହଏ ନା ନାଇଁ?
ହଁ ପାନ ତ ଭଲ ହୁଏ, କାରଣ ଖରାଦିନେ କଣ ପାନରେ ପାଣି ଦବାକୁ ପଡେ ପ୍ରତି ଦି ଦିନେ ଥରେ ପାଣି ଦବାକୁ ପଡେ ପାଣି ମଡେଇବାକୁ ପଡେ। ତ ଏଇଟା ସହଜ ଯେ ଯୋଉମାନେ ପାନ ଚାଷୀ ମାନେ ଉପରି ପାଣି ପାଇଲେ ଆଉ ପାଣି ଦବାକୁ ପଡେନି ଏତେ କଷ୍ଟ କାମ ବି ନଥାଏ। ପାନ ଫଳେ ଆଉ କିନ୍ତୁ ଲୋକମାନେ ଓଦା ହେଇକ ସେ କାମ ଗୁଡା କରିବାକୁ ପଡେ ଆଉ।
ହଁ ପାନ ରେଟ୍ କଣ ବର୍ଷା ଦିନ ଅଧିକା ନା କମ୍ ଥାଏ?
ନାଇଁ ନାଇଁ ବହୁତ କମ ଥାଏ ଶୀତ ଦିନେ ହଉଛି ଓ ଚୋରେ ରେଟ୍ ଆଉ ବାକି ବର୍ଷା ଦିନ କମ୍ ରେଟ୍। ଆ ଏମିତି କା ଆଉ ନର୍ମଲ ଭଳିଆ ତ।
ତମର ତାହେଲେ ପାନ ଗଛ ଅଛି ପାନ ବର୍ଜ୍ୟ।
ହଁ ହଁ ପାନ ହୋଉଛି ଅର୍ଥକାରୀ ଫସଲ। ଆଉ ପତର ବିକି କି ଟଙ୍କା ଆଣିବା କଥା ଆଉ।
ପୁଣି ମାଟି ବି ମାଟି ବି ସେ ବର୍ଜ ମାଟି ବିକିବ ପଇସା।
ସବୁ ପଇସା ହେଲେ ବି ସେତେ କଠିନ କାମ ସେ ସହଜିଆ କାମ ରେ
ଆ ବହୁତ କଷ୍ଟ କାମ।
ବହୁତ କଷ୍ଟ ଇନଭେଷ୍ଟ ବି କରାଯାଏ ମିନିମମ ତମେ ବର୍ଷ।
ହୁଁ।
ତମ ନିଜ ପରିଶ୍ରମ ବାଦ ତମେ ବାହାରିଆ ଲକ୍ଷ ଦେଢ ଲକ୍ଷ ଇନଭେଷ୍ଟ କରିବାକୁ ପଡିବ ମଜୁରିଆ ଇଏ ତା ପାଇଁ ଯୋଉ ଉପକରଣ ଦରକାର ବାଉଁଶ। ପାଖୁଡି ତାର ଯୋଉ ଉପକରଣ ସବୁ ଅଛି। ତାକୁ କତା କାମ କରିବା ପାଇଁ ଯୋଉ ଲୋକ। ତାର ଔଷଧ ପିଡିଆ ମାନେ ବାହାରିବା ବହୁତ ଖର୍ଚା ଇନଭେଷ୍ଟ ବହୁତ ହୁଏ। ନିଜ ଶ୍ରମ ତୁଳନାରେ।
ପୁଣି ପୁଣି ତାକୁ ପାନ ନୋଡିବ ନୋଡିକିରି ତାକୁ ପୁଣି ଦବ ଇଏରେ। ସକାଳୁ ନେଇକି ଭୋରୁ ନେଇକି ପାନ ଇଏରେ ଦବାକୁ ପଡିବ।
ନୋଡିବ ତାକୁ ସାଇଜ ରେ ନାଚିବା ବି ଦରକାର ଆଉ ସାଇଜ ରେ କଡା ଝଗଡା କରି ନାଚିବ ତାପରେ ତାକୁ ନେଇକି ରାତିରୁ ନେଇକି ବିକ୍ରି କରିବ ଧୁଆ ଧୁଇ ପୁଣି ତାକୁ ଧୋଇବ ପରିଷ୍କାର କରି। ତାକୁ ନେଇ ବିକ୍ରି କରିବାକୁ ନେବ ତା ବାଦ ଯୋଉ ତମ ପରିଶ୍ରମ ର ଫଳଟା ହୁଏ। ମାନେ ନିଜର କୌଳିକ ବୃତ୍ତି ଆଉ କିଛି ବସିବା ଠାରୁ ନିଜ ଧନ୍ଦା ବାଡିକି ରଖି ନିଜ ଖର୍ଚ୍ଚ ତୁଲିବା କଥା ଆଉ।
ହଁ।
ହ।
ତାହେଲେ ଝିଅ ଆସୁ ଆସୁ ସନ୍ଧ୍ୟା ହବ।
ହଁ ନିଶ୍ଚିନ୍ତ। ହଁ।
ଆଉ ତମର ଆଜି ଟୁଇସନ୍ ନାହିଁକି?
ହଁ ଅଛି ଅଛି ଯାର୍କା ରେ ଅଛି।
ଓହୋ ହଉ ତାହେଲେ ଆଜି ତ ଟାଇମ୍ ହେଇଯାଇଛି ପଛରେ କଥା ହବା ଆଉ।
ହଉ ହଉ ଠିକ୍ ଅଛି।